ହଁ।
ଅଫ୍
ହାଲୋ।
ହାଲୋ
ହଁ ହଁ କଣ କରୁଥିଲୁ କି? ହୁଁ କଣ କରୁଚୁ?
ଏଇ ଗୁରୁବାର କାଲି ଘର ପୁଛୁଚି।
ଉଁ ହୁଁ ହୁଁ। ରାତିରେ ଘର ପୋଛି ଦେଉଚ।
ହଁ ରାତିରେ ଘର ପୋଛି ଦେଉଚୁ ଆଉ। ଏଇ ପୁଅ ଟା ଖେଳୁଥିଲା ବୋଲି ଘର ପୋଛି ଦେଲି।
ହୁଁ।
ବାହାରେ ବସିଚି ଘର ପୋଛି ହୋଉଛି ନା ଶୋଇନି ବାହାରେ ବସିଥିଲା ତ ସେଥିପାଇଁ ରୁମଟା ପୋଛି ଦେଉଚି।
ତମର ଖାଇ ସାରିଲାଣି?
ନା ଖାଇ ନୁ ଖାଇମୁ ଆସନାହାନ୍ତି ଆସିନେ ନା ଭାତ ଖାଇଲୁ।
ଉଁ ହୁଁ।
ତମର ଖିଆ ପିଆ ହେଲାଣି ନା ହେଇନି?
ନାଁ ଆମର ଖାଇନାହାନ୍ତି।
ଛୁଆ କେହି ଖାଇନାହାନ୍ତି।
ନାଁ କେହି ଖାଇନାହାନ୍ତି? ସାନ ପୁଅ ଟା ଏଙ୍କା ଖାଇଚି ନା କଣ ନା ତାକୁ ଜର ଆଇଚି ଯେ ସେ ଖାଇକି ତାର ମେଡିସିନ ଖାଇଲା ନା କଣ ଆଉ କିଏ ଖାଇନାହାନ୍ତି ବା
ଜର ଏ ଥଣ୍ଡା ଜର ନା କି ଜର?
ହଁ ଥଣ୍ଡା ଜର। ଥଣ୍ଡା ଟିକେ ଧରିଦେଇଚି। ଅହରହ ଥଣ୍ଡା ଫଣ୍ଡା ରା ପିଉଛନ୍ତି।
ହଁ।
ଥଣ୍ଡା ଟିକେ ଧରି ଦେଇଚି।
ହଁ ହଁ। ମେଡ଼ିସିନ୍ ଖାଇଲାଣି?
ହଁ ସିଏ ଏ ଇ ଭାତା ଏଇନା ଖାଇକି ମେଡିସିନ ଖାଇଲା। ଆ ଛୁଆ ପିଲା କେହି ଖାଇନାହାନ୍ତି ତୋ ଭାଇ ତାଙ୍କର ହାଟରୁ ଆସିକି ପୁଣି ରୋଡ୍ ପଳେଇଛନ୍ତି।
ମାଲ୍ ଆଣିବାକୁ।
ହ ହୁ
ଭାଇ ଏଇନା ରଜ ବେପାର କରୁଚନ୍ତି ଆଉ।
ହୁଁ ହୁଁ।
ଓହୋ ହାଟ ସବୁ ହାଟ ଯାଆନ୍ତି ନା ସପ୍ତାହରେ ତିନିଟା ହାଟ ଯାଉଛନ୍ତି ଆଉ କେତେଟା ଯାଆନ୍ତେ?
ନା ସପ୍ତାହରେ ଛଅଟା ଛଅଟା ହାଟ ଯାଆନ୍ତି ସପ୍ତାହରେ?
ଅ ହୋ। ଆଉ କୋଉ ହାଟ ଟା ତାହେଲେ ଘରେ ନା କୋଉ ହାଟ ଟା ତାହେଲେ ଘରେ ରୁହନ୍ତି?
ଏଇ ସୋମବାରିଆ ଟା ଯାଆନ୍ତିନି। ହୁଁ। ସେଇଦିନ ଟା ଯାଆନ୍ତିନି ମାଲ୍ ଫାଲ୍ ଆଣନ୍ତି ଯାଇଥିଲେ। ତଥାପି ଯୋଉଦିନ ମାଲ୍ ଫାଲ୍ ଆଣିତେ ଦିନେ ଦିନେ ଯୋଉ ଦିନ ଯୋଉଠି ଯାଆନ୍ତି। ହାଟ ବି ବନ୍ଦ କରିଦିଅନ୍ତି ନହଲେ କେତେ ଏମିତି ପଳାନ୍ତି।
ଅହ।
ଏମିତି ଯାହା କରନ୍ତି ଆଉ ଦେଖିକି ଆଉ କିନ୍ତୁ ତାଙ୍କ ମାଲିକ ଟୋଟା ଧର ମାଲ୍ ଆସିଥିବ କଲିକତା ରୁ ସେ ଆଉ ଫୋନ କରିବ ଆସିକି ନେଇଯିବ ସେଦିନ ହାଟକୁ ଯାଆନ୍ତିନି ମାଲ ଧରିକି ପଳେଇ ଆସନ୍ତି।
ଅହ। ହଁ।
ଆଉ ତୋ ପୁଅ ଖାଇଲି ହଁ ସିଲେଇ ଦିନରେ କରୀଥିନି ସନ୍ଧ୍ୟା ବେଳୁ ବସିକି ରୋଷେଇ ସାରିକି ହାତ କାମ କରୁଥିନି।
ହଁ ହଁ ହାତ ସିଲେଇ କରୁଥିବ।
ହୁଁ। ତୋ ପୁଅ ତୋ ପୁଅ ଖାଇଲାଣି ନାଁ?
ପୁଅଟା ନାଁ ଖାଇନି ବାପା ଆସିନେ ସାଙ୍ଗ ହେଇକି ଖାଇବ ଏକୁଟିଆ ଖାଇବନି କହିବ ମୁଁ ଜେଜେ ଆସିନେ ଖାଇବି।
ଅହୋ
ସେ ରାତିରେ ସେମିତି ବସିଥିବ ରାତି ଦଶଟା ଓଳକୁ। ବାପା ଖରା ଦିନ ଖାଉ ଖାଉ ଖାଇକି ଶୋଉ ଶୋଉ ଏଗାରଟା ହେଇଯାଉଚି। ସେ ବାପା ଆସିବେ ସାନଟାରେ ଗାଈକି କୁଣ୍ଡା ଫୁଣ୍ଡା ଦେବେ ଦେଇ ସାରିଲା ପରେ
ଧୋଇଦୁଆ ହେବେ ଧୋଇଦୁଆ ହେଇସାରିଲା ପରେ ଇଏ ପୁହଅ ସେମିତି ବସିଥିବ ବାପା ଆସିନେ ବାପା ସାଙ୍ଗରେ ଖାଇମୁ।
ଉଁ ହୁଁ।
ଖରା ବେଳେ ସେମିତି ବସିଥିବ ସେ ସାଡେ ଗୋଟେ ହେଲେ ବାପା ଆସିଲେ ଖାଇବ। ରାତିରେ ସେମିତି ବସିଥିବ ସାଡନଟା, ଦଶଟା ସାଢେ ନଅଟା ତ ନୁହେଁ ସେ ଦଶଟା ଦଶଟା ପରେ।
ସମଦାଣି ସୋଉ ସୋଉ କା
ଯୋଉ ଯୋଉ କା ସେଇ ଏଗାରଟାଲୋ ସେଇ ଏଗାର
ବାସି କାମକୁ ସାରିକି ଶୁଅନା ସକାଳୁ କର?
ନା ସଖାଳ
ସଖାଳୁ କର
ହଁ। ଏ ଖରା ଗରମ ଗରମ ପାଇଁ ଏଗାରଟା।
ହୁଁ ହୁଁ।
ତ ବାପା ଆସିବେ ଆଉ। ଶୀତ ଦିନିଆ ଏ ଦଶଟା ଦଶଟା ସାଢ଼େ, ଦଶ ସାଢ଼େ, ଦଶଟା ହୁଏନି ଦଶଟା ଦଶ ପନ୍ଦର।
ହୁଁ ହୁଁ।
ଦଶଟା ସାଢ଼େ ଦଶଟା ଭିତରେ ଶୋଇ ପଡ଼ୁ।
ହୁଁ ହୁଁ।
ଆଉ ଏଇ ଖରା ଦିନ ବୋଲି ସବୁ ସବୁବେଳେ ଖରା ଦିନ ଟା ଡେରି। ବାପା ଆସିବେ ଇଏ ନାହାନ୍ତି ବୋଲି ଏଗାର ଇଏ ନାହାନ୍ତି ବୋଲି ଇଏ ଥିଲେ ବି ସେଇ ଏଗାରଟା।
ଓହୋ
ସେ ହେଙ୍ଗୁଳା କତରୁ ଆସିବେ ଦଶଟା ପରେ। ଡରୁନି ବସିବେ ମୋବାଇଲ ଘଣ୍ଟେ ଦେଖିବେ ତାପରେ ଆଉ
ହୁଁ।
ତମ ପୁଅ ଝିଅ ଶୋଇପଇଲେଣି?
ନାଁ ନାଁ ଏରା କେହି ଖାଇନାହାନ୍ତି କି ଶୋଇନାହାନ୍ତି।
ଆ ଖାଇନାହାନ୍ତି ଖାଇକି ଶୋଇବେ ଆଉ।
ହଁ।
ଆଉ କୋଉଠି ବାହାରେ ବସଚ ନାଁ ଛାତ ଉପରେ ନାଁ କଉ
ହଁ ମୁଁ ଚୁଲି କତିରେ ବସଚି। ଏ ଆଳୁଟେ ପକେଇଚି ଯେ
ହଁ ହଁ।
କଲି ଗୁରୁବାରେ ପୋଡା ହବ ନେହିଁ।
ଅ ହଁ ତମେ ଛାତ ଉପୁରକୁ ଯଅନା?
ହଁ ଛାତ ଉପରୁ ଯାଉ ଏଇ ଖରା ଗରମ ଏ ଏଇ ମଝିରେ ଯୋଉ ଗରମ କଷିକି ହେଲା ତ ଭାଇ ତାଙ୍କର ଛାତ ଉପରେ ରାତି ଯାଇକି ଶୁଅନ୍ତି।
ହଁ ହଁ ଏଇଟା ବା ଆମ ପୁଅଟା ବା ଏଇନା ବସିଥିଲା ମୋ କତିରେ ଝରକା ତ ଖୋଲା ସବୁବେଳେ କି ପୋକୋଟେ କିଆଣି କାମୁଡିଦେଲା ଗୋଟା କୁ।
ଉଁ ହୁଁ।
ଏଇନା ବା। ପୋକଟେ କାମୁଡି ଦେଲା କାମୁଡି ଦେଲା ଯେମିତି କାନ୍ଦିଲା କାନ୍ଦିଲା ମୁଁ ଯା ତାହେଲେ ବାହାରେ ଟିକେ ବସିଥିବୁ।
ହୁଁ, ହୁଁ।
ବସିଛି ବାହାରେ ଝରକା ଟା ଏପଟେ ସେ ଉଁ, ଟିକେ ଖୋଲା ନ କଲାବେେଳକୁ ଯୋ ଗରମ ଗ୍ୟାସ୍ ହେଇଯାଉଛି ଘରଟା।
ହଁ।
ଝରକା ଟା ଖୋଲିଦେଲା ଆଳକୁ ଟିକେ ଥଣ୍ଡା ପବନ ଦଉଛୁ। ସନ୍ଧ୍ୟାବେଳେ ଯେମିତି ବର୍ଷା ଉଠେଇଲା ମୁଁ କହିନି ଆଜି ବର୍ଷା ହବ ନା କଣ।
ହଁ ମେଘ ଉଠେଇଥିଲା ଟିକେ ନାକୁ ଉଠେଇଲା ବେଳେ ଟିକେ ନା ଭଲ ଲାଗିଲା।
ହଁ ପା ଯେହେତୁ ବର୍ଷା ଟିକେ ହେଇଯାଆନ୍ତା ଟିକେ ଥଣ୍ଡା ପଡିଯାନ୍ତା। ଯେ ବର୍ଷା ଅସୁଳେ ହେଇଗଲେ ଥଣ୍ଡା ହେଇଯାଆନ୍ତା।
ଆଜି ପୁଣି ପ୍ରବଳ ଗରମ।
ହଁ ପା ଆଜି ବହୁତ ଜୋରେ ଗରମ।
ହୁଁ।
ବହୁ ଜୋରେ ଗରମ ଗରମକୁ ଗରମ ଖରା କୁ ଖରା କାଲି କାଲି ବି ଖରା ହେଇନଥିଲା କାଲି ଠାରୁ ଆଜି ଟିକେ କମ୍ ଖରା। ଏ ରଜକୁ ବର୍ଷା ଛେକିଛି ରଜରେ ଦେଖିବ ବର୍ଷା ହବ।
ହଁ।
ଅଁ,
ଏ ଛୁଆ ପିଲାଙ୍କୁ ଦେଇ ସାରିଲା ପରେ ଭାଇ ସମସ୍ତେ ଖାଇସାରିଲା ପରେ ତାପରେ ଖାଉଛୁ ଖାଇବୁ।
ଅ, ଆଉ
ମାନେ ରୁଟି ରୁଟି ଖାଇବ ନା ଭାତ ଖାଇବ?
ନା ଆମର ଅଁ, ରୁଟି ଖିଆ ବାରରେ ରୁଟି ଭାତ ଖିଆ ବାରରେ ଭାତ।
ଓ ହୋ ତାହେଲେ ଆଜି ଭାତ?
ହଁ।
ଆମର ବି ଆଜି ସେ ଭାତ ଯେ ଆଇଁଷ ହେନେ ଭାତ। ସାଧା ହେଲେ ରୁଟି।
ଓ ହୋ।
ରୁଟି ନ ହେଲେ ପିଠା।
କି ପିଠା କରନ୍ତି ବିରି ପିଠା?
ହଁ। ସୋମ୍ ବାରିଆ ଚକୁଳି ପିଠା ଆଉ ଅ, ମଙ୍ଗଳବାରିଆ ରୁଟି। ଗୁରୁବାରିଆ ପିଠା ଆଉ ଶନିବାରିଆ ରୁଟି।
ଓ ହଁ ଆଉ ବାରରେ ପିଠା ରୁଟି କରିଦେଇଚ?
ହଁ ନା ବାରରେ ବି ପିଠା ବି ବେଶୀ ହଉନେଇଁ। ଏଇନା ଖରା ଦିନ ଗରମ ପାଇଁ ପିଠା ହଉନି ରୁଟି।
ହଁ।
ହୁଁ, ଖାଲି ରୁଟି।
ଖରା ଗରମ କୁ ପିଠା ଏଇନା ଆଉ କ- ଖାଲି ପାଣି ପୋଷେଇବ।
ରୁଟି ହେନେ ସେ ବାପାଙ୍କ ପାଇଁ ପାଁଷ୍ଟା ଟା କରେ ମୋର ତିନଟା ମା ଙ୍କର ତିନଟା। ପୁଅ ର ଗୋଟେ ଆଁ ଇଏ। ଥିଲେ ୟାଙ୍କର ଚାର୍ ଟା।
ଉଁ ହୁଁ।
ସେୟା ଆଉ।
ତୁ ଗୋଟେ ରୁଟି ଖାଉଛୁ ରାତିରେ? ରାତିରେ ତୁ ଗୋଟେ ରୁଟି ଖାଉଛୁ?
ନା ନା ମୁଁ ଖାଏ ତିନିଟା। ଏ ପୁଅଟା, ପୁଅଟା ଗୋଟେ ରୁଟି ଖାଏ।
ମୁଁ ରାତିରେ ଦିଟା ଦିଟା ତିନିଟା ରୁଚି ଖାଏ। କଣ କହିଲ?
ଝିଅ ମୋର ଗୋଟେ ବ୍ଲାଉଜ ଅଛି ମନେ ପଡୁନାଇ ଦବା ପାଇଁ ହେଟା।
ହଁ ତମ ଝିଅ ହାତରେ ପଟେଇ ଦବ।
ଆଉ
ହୁଁ।
କଣ କହିଲ?
ମଝିଆ ଭଲ।
ହଁ ବାହାରେ ବସଛନ୍ତି ଯେ ଗରମ ହଉଛି। ଘରେ ବ ଘରେ ଖାଲି ଆମ। ଆମ ଘରଟା ପତଳା ଛାତ ନୁହେଁ କି ଖାଲି ଗ୍ୟାସ ହେଇଯାଉଛି ଘର। ଦିନସାରା ପୁରା ଯୋଉ ଖରା ଖାଉଛି ଯେ ଘର।
ତମ ଛାତ ଟା କଣ ପତଳା ଛାତ?
ପତଳା ଛାତ ବା ଆମ ଛାତଟା। ସିଙ୍ଗିଲି ଛାତ କଣ ପତଳା ପୁରା ଛାତ।
ହଁ ହୋ।
ତାର ପୁଣି ଛାତକୁ ପୁଣି ସେଡି଼ଘର ନାହିଁ।
ହୁଁ।
ଯୋଉ ଗରମ। ତା କ ଘର ଚାରିପଟେ ଦିଟା ଗଛ ଥିଲେ ଟିକେ ଥଣ୍ଡା ପବନ ଦିଅନ୍ତା କି କଣ। କିଛି ନାହିଁ ଗଛ। ପ୍ରଥମ ସୁ ପ୍ରଥମ ପ୍ରଥମେ ସୂର୍ଯ୍ୟ କିରଣଟା ଆମ ଘରେ ପଡି଼ବ।
ହଁ ଆମର ଖରା ବେଳେ ଏତେ ଗରମ ପୁଣି ଲାଗୁନାଇ। ଏଇ ତିନିଟା ଚାରିଟା ବେଳା କତିରୁ ଗ୍ୟାସ ହେଇଯାଉଛି ଘର ଟିକେ ଏଇଆ। ତାପରେ ଏଁ ତ। ଟା ଏଗାରଟା ବାଜିଲା ବେଳକୁ ଆଉ ଏତେ ଗ୍ୟାସ ହଉନି। ଫ୍ୟାନ ଫ୍ୟାନ ଦେଇ ଦେଇକି ଶୋଇ ପଡୁ଼ଛୁ।
ଶୋଇ ପଡୁ଼ଚୁ।
ହଁ ହଁ।
ଆମର ବି ସେଇଆ ହଉଛି। ନା ଆମର ସେ ଖରାବେଳଟା ବହୁତ ଗରମ।
ନା ଖରାବେଳେ ଆମର କିଛି ହଉନେଇ।
ହଁ।
ହଉ ତାହେଲେ ହଉ ଆଁ। ମୁଁ ଯାଏ ପୁଅ ଆରିକାକୁ ଖାଇବାକୁ ଦେମି।
ହଁ ହଁ।